ହେଲ।
ହାଲ୍ ହଁ କ କରଥିଲେ?
ହଁ କୁଅ?
ମୁଁ କହିଲି କ କରୁଚନ୍ତି? ହାଲୋ ଶୁବୁଚିତ? ମୁଁ କଲି ଶୁଭୁଛି ମୋ କଥା ତ?
ଅଁ ସବୁଚି ନେଟୱାର୍କ ଆଉ କିଛି ପ୍ରୋବ୍ଲେମ୍ ନାହିଁ।
ନା ମୋର ବି ନାହିଁ ଆମ ତ ଘରେ ଲାଗିଛି, ୱାଇଫାଇ ଲାଗିଛି କିଛି ନେଟୱାର୍କର ପ୍ରୋବ୍ ନାହିଁ।
ହାଲୋ।
ହଁ। ମୁଁ କଲି କ କର୍ ହଁ। ମୁଁ ଏବେ ଆଳୁଚପ ଖାଇଛି, ଆଉ ଖରାବେଳେ ସମ୍ ଆମିଷ ଡିନ ଖାଇଥିଲି, ଭାତ ଚିଙ୍ଗୁଡ଼ି ତରକାରୀ ଆ ମାଛ ଭଜା।
ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ଆମର ବହୁତ ବଡ଼ ପରିବାର ବା ମାନେ ଶାଶୁ, ଶଶୁର, ସ୍ୱାମୀ। ଦିଅର, ନଣନ୍ଦ, ଭଣଜା। ମୋର ଦିଇଟା ଛୁଆ ମାନେ ଝିଅଟେ ପୁଅଟେ।
ହଁ।
ଝିଅ ହେଲା ଦଶ ବର୍ଷର, ପୁଅଟା ଦେଢ଼ ବର୍ଷର।
ଓହୋ ଆଉ ଘରେ ମା ଜେଜ ସମସ୍ତେ ଅଛନ୍ତି।
ସେମାନେ ମାନେ ଜେଜେ ଶଶୁର ଜେଜେ ଶାଶ ସବୁ ଚାଲିଗଲେଣି। ଆଉ ଆମ ଘ ମୋ ବାପ ଘରେ ଅଛନ୍ତି ମୋ ବାପା, ମା, ଭାଇ, ଭାଉଜ, ପୁତୁରାଟେ।
ଓହୋ ଓହୋ ଓହୋ
ଆଉ ଆମ ଆମ ବାଙ୍କି କଟକ।
କଟକରେ ଅଛ?
ହଁ।
ଓହୋ।
ଆଉ ତମେ କୋଉଠୁ? ଭାତ, ଚିଙ୍ଗୁଡ଼ି ତରକାରୀ ଆଉ ଭାକୁର ମାଛର ଭଜା।
ଓହ।
ଆଉ ତମ ଘର କୋଉଠି?
ମୁଁ ଆମ ଘର ଯାଇକି ଯାଜପୁର ମୁଁ ଏଇ ଜଗତପୁରରେ ରହିକି ପଡୁଛି ଆଉ
ଜଗତପୁର କଟକ ଜଗତପୁର?
ହୁଁ କଟକ ଜଗତପୁର ସେଠି ରହିକି ପଢୁଛି।
ହଁ ହଁ ନାଇଁ ମୋର ସେଇଠି ମୋ ଦାଦାଙ୍କ ଝିଅଟା ବାହା ହେଇଛି ତ ଜଗତପୁରରେ। ସେ ଯୋଉ ଗୋଟେ ଅଛି ନା ଜଗତପୁରରେ ଅଢେଇ ବାଟିଆ କଣ ଗୋଟେ ଏମିତି ଜାଗା?
ହୁଁ ଆ ଅଢେଇ ବାଟି
ହଁ ସେଇଠି ଅଢ଼େଇବାଟିରେ ତା ଶାଶୁଘର।
ଓହୋ, ହଁ ମୁ ଜାଣିଛି ଆଢେଇବାଟି ଏଇଟି ଯୋଉଠି ଆମେ ଅଛୁ ସେଇ ଏଇଠୁ ଦି କିଲୋମିଟର ହବ ଜମା।
ହଁ ତା ସେଇଠି ମୋ ଭଉଣୀର ଶାଶୁଘର ତ ମୁଁ କେବେ ଯାଇନି ମୋତେ ବହୁତଥର ଡାକିଲେଣି କିନ୍ତୁ ଯିବାର କେବେ ଏବେ ହଁ ଯିବି କେତେବେଳେ ଆଉ ବହୁତଥର ଡାକିଲେଣି ତାଙ୍କ ଶାଶୁ ବି ମୋତେ ଫୋନ କରିକି ଡାକିଲେଣି। ଆଉ ସେ ଭଉଣୀ ବି ଡାକଛି ସାନ ଭଉଣୀ ଦାଦାଙ୍କ ଝିଅ ଟା ତ ଏବେ ଦେଖା ହେଇଥିଲା ମୁଁ ନିଜର ଜେଜେ ଚାଲିଗଲେ ତ ଏଇ ଏପ୍ରିଲ ନଅ ତାରିଖରେ ତ ତାଙ୍କ ଦଶରେ ସମସ୍ତେ ଆମେ ସବୁ ଭାଇ ଭଉଣୀ ସବୁ ଦେଖ ଖାଇଥିଲୁ ତାପରେ ତାପରେ ଆଉ ସେତିକିବେଳେ ବି ସେ କହୁଥିଲା ଯେ ମୁଁ ହଉ ମାନେ ଏମିତି ଇଏରେ ଆସିଛି ତ ବୁଲିବା ପାଇଁ କାହା ଘରକୁ ଯିବାକୁ ଇଚ୍ଛା ହେଲାନି।
ଇଛା ହବନି।
ଆଉ ଆଜି ରାତିରେ ରୋଷେଇ କଣ?
ଆ ତରକାରୀ ତ ଅଛି ଖାଲି ରୁଟି ହେବ ଆଉ
ଓହୋ ଆମର ତ ରୁଟି ତରକାରୀ ସଇଲାଣି। ଆମର ମୋ ମାମା ରୁଟି କରିଦେଇଛି ତରକାରୀ ବି ଏବେ ଏଇ ଜଷ୍ଟ ସରିଲା।
ତରକାରୀ କଣ ଆଜି ହେଇଛି?
ଆଜି ଆମର ଗୋଟେ ଭୋଜି ଥିଲା ହେଲା। ଆଜି ରାତିରେ ଅଣ୍ଡା ତରକାରୀ ହେଇଛି ଆଉ
ଓହୋ ଭୋଜି ମାନେ ଦିନରେ ବାହାଘର ଭୋଜିଥିଲା?
ହଁ।
ତାହେଲେ ଦିନରେ ରୋଷେଇ ହେଇନଥିବ?
ନାଇଁ ଦିନରେ ରୋଷେଇ ନଥିଲା ଏବେ ଜଷ୍ଟ ରୋଷେଇ ସରିଲା ଆ
ଆଉ ରାତି ପାଇଁ ଏତେ ଜଲ୍ଦି ରୋଷେଇ କରିଦେଲେଣି?
କାରଣ କଣ କୁହନି ଆମର ଯୋଉ ଆଉ ତମ ଝିଅ କଣ କରୁଛି?
ଝିଅ ଏ ସବୁ ଝିଅ ପୁଅ ଶୋଇଥିଲେ ଇଏ ଟିକେ ସମୟ ହେବ ଦୁଇ ଜଣ ମିଶିକି ଖେଳୁଛନ୍ତି। ଏ ଆଠଟା ବେଳକୁ ଟ୍ୟୁସନ୍ ଯିବ ଝିଅଟା ତ ମୁଁ ତ କହୁଛି କଣ ଟିଉସନ୍ ପାଠ
ହ ଏତେ ରା ମାନେ ଆଠଟା ବେଳେ ଟୁଇସନ୍ କଣ?
ଝିଅ ଗୋଟେ ଗୋଟେ ମୋ ଘରକୁ ଆସୁଛନ୍ତି ସେ ବହୁତ ଟିଉସନ୍ ଧରିଛନ୍ତି ତ। ଏଠି ଟିକେ ଟିଉସନ୍ ମିଳୁନାହାନ୍ତି ମାନେ ଓଡ଼ିଆ ସ୍କୁଲ ର ମିଳୁଛନ୍ତି କରିବା ପାଇଁ? ଆ ଝିଅଟା ଟିକେ ମୋର ସିବ-ବିି-ଏସ୍ଇ କୋର୍ସ ନେଇ ଇଂଲିଶ ମିଡ଼ିୟମ୍ ପଢ଼ୁଛି। ହଁ ସିଏ ବହୁତ ଟିଉସନ୍ କରୁଛନ୍ତି ତ ତାଙ୍କୁ ସମୟ ହେଉନି ଆଉ ସେଥିପାଇଁ ଯେ ତ ସେ ଆମ ଘରକୁ ଆସୁଛନ୍ତି ସେଥିପାଇଁ ମୁଁ କହିଲି ହଁ ଯେତେ ଲେଟ୍ ହେଲେ ବି ଚଳିବ ଆଉ ମୁଁ ଝିଅଟାକୁ ତ ଆଉ ଏତେ ଡେରିରେ ବାହାରକୁ ଛାଡ଼ିବିନି
କେତେ ନେଉଛନ୍ତି?
ଘଣ୍ଟେ ଦେଢ଼ ଘଣ୍ଟା ଘଣ୍ଟେ ପନ୍ଦର ମିନିଟ୍ ଯେତେବେଳେ ପାଠ ଥିଲେ ଦେଢ଼ ଘଣ୍ଟା ଏମିତି ପଢ଼ଉଛନ୍ତି ଏ ଆଉ ସେ ନଉଛନ୍ତି ଆଗୁରୁ ନଉଥିଲେ ହଜାର ଟଙ୍କା ନଉଥିଲେ ଏବେ ମୁଁ ଏଇ କ୍ଲାସ୍ ପଢ଼ୁଛି ନା ତ ମୋର ଏଇ ଝିଅଟା ବି ଏଇ ବର୍ଷ ଟିକେ ଯୋଉ ଆଦର୍ଶକୁ ମୁଁ ତାକୁ ଦେବି ଏଇ ବର୍ଷ ଭାବିଚି ଚି ମାନେ ସିକ୍ସ କ୍ଲାସରେ, ଏବେ ଫାଇଭ୍ ପଢ଼ୁଛି ଆଉ ସିକ୍ସ କ୍ଲାସରେ ବି ତାର ଗୋଟେ ପରୀକ୍ଷା ହୁଏନି କି ଆଦର୍ଶରେ? ଏକ୍ଜାମ ଗୋଟେ ହଁ ଗୋଟେ ପରୀକ୍ଷା ହବ, ଏଣ୍ଟ୍ରାନ୍ସ ଗୋଟେ ନେବେ ତ ସେଥିପାଇଁ ବି ତାକୁ ପଢ଼େଇବାକୁ ପଡ଼ିବ ତ ସିଏ ସ୍କୁଲ ପାଠ ପଢ଼େଇବେ, ପୁଣି ମଝିରେ ମଝିରେ ସେଇ ପାଠ ପାଠ ବି ପଢ଼େଇବେ। ସେଥିପାଇଁ ମୁଁ ତାଙ୍କୁ ଟିକେ ବଢ଼େଇକି ଏଇନା ପନ୍ଦରଶହ ଟଙ୍କା ଦଉଛି ଏଇ ମାସରୁ।
ଓହୋ। କିନ୍ତୁ ଆମ ବେଳେ କଣ ଥିଲା କୁହନି ମୁଁ ବି ନିଜେ ପଢିଛି, ଏବେ ଦଶ ଦଶମ ପରୀକ୍ଷା ଦେଇଥିଲି, ଏଇ ପାଞ୍ଚ ଛଅ ବର୍ଷ ତଳେ ହେଲା। ତିନି ଇଏରେ ଏଇ ତିନ ଦୁଇ ପାଞ୍ଚ ଛଅ ବର୍ଷ
ତଳେ ମୁଁ ଦେଇଥିଲି ପରୀକ୍ଷା ସେତେବେଳେ ବହୁତ ଛୋଟ ସେତେବେଳେ ମୋର କେତେ ଥିଲା ଜାଣିଛ, ତିନଶ ଟଙ୍କା। ପାଆଁଶ ଟଙ୍କା, ମୋ କତୁରୁ ତିନିଶହ ଟଙ୍କା ନିଅନ୍ତି। ସେ ଯୋଉ ଦିଦି ଯିଏ ମତେ ଟ୍ୟୁସନ କରନ୍ତି।
ସେତବଳେ ଆମେ ତ ମୁଁ ଟିଉସନ୍ ହଉଥିଲି, ମୁଁ ପରୀକ୍ଷା ଦେଲିଣି
ତାପରେ ଏଠି କଣ କୁହନି, ଏଇ ଯୋଉ ବଜେଟ କମ ଜାଗାରେ ଅଧିକ ରେଟ୍ ନଉଛନ୍ତି ଟିଉସନ ପଇସା।
ମୁଁ ଦେଲିଣି ଦୁଇ ମାନେ ମେଟ୍ରିକ୍ ଦେଲି ଦୁଇହଜାର ତିନିରେ ଦେଲିଣି।
ହଁ ଗନ୍ଧଉଛି ଚମ୍ପି ସେ ଆମ ବେଳକୁ କିଛି ମାନେ ବହୁତ କମ ଥିଲା ଆଉ ଏବେ ଏଇ ଯୋଉ ବଟ୍ ଟ ଟାଉନ୍ ଜାଗାରେ ପାଆଁଶ ହେଲେ ବି ଲଗା ଗହଣୀରେ ବି ନଉଛନ୍ତି ବଜେଟ ଟନ ଜାଗାରେ ଯେତିକି ନେଉଛନ୍ତି ଗାଁ ଗହଳି ଜାଗାରେ ବି ସେତିକି ନେଲାଣି। ଗୋଟେ ଆମର ଗୋଟେ ସାର୍ ଅଛନ୍ତି ନା
ହଁ ଆମର ତ ଏଇଟା ହଁ।
ଆମର ଗୋଟେ ସାର୍ ଅଛନ୍ତି, ମ୍ୟାଥ ସାର ଖାଲି ମ୍ୟାଥ ପଢ଼େଇବେ ହେଲା, ଖାଲି ମ୍ୟାଥ ଆଉ ଇଂଲିଶ ହେଲା ସିଏ ମାସୁକୁ ହଜାର ଟଙ୍କା ନେଖା ନେବେ। ଏବେ କେତେ ବଢେଇଲେଣି ମୁଁ ଜାଣିନି କିନ୍ତୁ ମ୍ୟାଥ ମ୍ୟାଥ ଆଉ ଇଂଲିଶକୁ ପାଆଁଶ ପାଆଁଶ ହଜାରେ ହେଲା। ତାପରେ ଆମର ଆଉ ଗୋଟେ ଦିଦି ଥିଲେ ମ ଆମର ସିଏ ସବୁ ସବଜେକ୍ଟ ପଢ଼େଇବେ ହେଲା, ସବୁ ସବଜେକ୍ଟ ପଢେଇବେ କିନ୍ତୁ ମୋ କତୁରୁ ନିଅନ୍ତି ତିନିଶ ଟଙ୍କା, ଆଉ ସମସ୍ତଙ୍କ କତିରୁ ନିଅନ୍ତି ପାଆଁଶ ଟଙ୍କା ନେଖା ହେଲା ନିଅନ୍ତି, ସେ ସବୁ ଯାକ ପଢାନ୍ତି। ତାପରେ ସିଏ କଣ କଲେ ଜାଣିଚୁ ସିଏ ଅଧାରୁ ଛାଡିଦେଲେ, ଅଧାରୁ ଠିକ ଆମ ଦଶମ ପରୀକ୍ଷା
ସେଇ ରେଟ୍, ଆଜିକାଲି ତ ସବୁ ଜିନିଷର ରେଟ୍ ବଢିଲାଣି
ଆମର ପାଞ୍ଚ ବର୍ଷ ତଳେ ଯୋଉ କୋରୋନା ଆସିଲାନି ହେଲା, କୋରୋନା ଆସିଲା ତାପରେ ଦି ଥର ଆମେ ଦେଲୁ ବୋର୍ଡରେ ଦେଇ ନଥିଲେ ଛୁଆ ଦିଥର ପରୀକ୍ଷା, ଆମେ ବୋର୍ଡରେ ଦିଥର ପରୀକ୍ଷା ଦେଲୁ, ଦି ଥର ଦେଲୁ ଯେମତି ଥରେ ବୋର୍ଡ଼ରେ ପରୀକ୍ଷା ଦେଇଛୁ, ଆସିଲା ବେଳକୁ ସେ ଛାଡିଦେଲେ, ଆମେ କଣ କରିବୁ କହନି? ସେଇ ଟାଇମରେ ଅଲଗା ଟ୍ୟୁସନ ହେଲୁ, ପୁଣି ଅଲଗା ଟ୍ୟୁସନ ଯେମତି ହେଲୁ ଫୁଣି ଆମେ ଜଣଙ୍କ ପାଠ ଛାଡିକି ଆଉ ଜଣଙ୍କ ପାଠ ଧରିବାକୁ ପୁଣି ଟାଇମ ଲାଗିବ ନା ନାଇଁ? ଫୁଣି ସେତେରେ ଇଏ କଲୁ।
ଏ ଭାରି, ଆଜିକାଲି ଟ୍ୟୁସନ କରିଆ ପାଇଁ ବି ରାଜି ହଉନାହାଁନ୍ତି।
କରିଆ ପାଇଁ ବି ରାଜି ହଉନାହାଁନ୍ତି, ବହୁତ ମାନେ
ହଁ।
ସେ ଦିଦି ବିି ସେ ମ୍ୟାଡ଼ମ୍ ବି ମନା କରିଥିଲେ ମୁଁ ଏ ବର୍ଷ ଛାଡ଼ିଦେବି।
ମୋ ମାଉସି ଯିଏ ସିଏ ତା ଝିଅକୁ ଟଉସନ ନେଇକିରି ପଠଉଛି ମାସ ମାସ। ପଢଉଛି ତାପରେ ବି କଣ କରୁଛି ସେ ଜାଣିଛ ସେ ଦିଲ୍ଲୀରେ ରହିକି ପଡୁଛି ତା ଝିଅ। ପଢୁଛି ମାନେ ତାର ସପ୍ତମ ହେଲା ଏଇ ବର୍ଷ ହେଲା ଏବତ ମାନେ ସିଏ ତା କୁ ମାନେ ପୁରା ଛଅଟାରୁୁ ସେ ଉଠିବ ଛଅଟାରେ ଉଠିକି ବସିବ ଘରେ ତାକୁ ତମ ଝିଅକୁ ଘରେ ବି ତମେ ପାଠ ପଢାଉ ପଢିଲେ ସେ ଠିକ୍ ମନ ଦେଇକି ପଢିବ। ସେ ଛଟାରେ ଉଠିବ ଉଠି ସାରିଲା ପରେ ତାକୁ ପୁରା ଲଗେଇଦବ କହିବ ଏଇଆ ଏଇ କାମ ଦେଇଛି ଏଇ କାମ ମାନେ ଅ ଆ ଏ ବି ସି ଡି ସବୁ ଲେଖି ସାରିବୁ ସବୁ ସାରିବୁ ସବୁଯାକ ଲେଖିସାରିବୁ ତାପରେ ମାନେ
ଏବେ ଆଜିକାଲି ରାଜି ହେଉନାହାନ୍ତି ଟିଉସନ୍ କରିବାକୁ। ଏବେ ବି ସେଇ ଯିଏ ଯାହା ପାଖରେ ହଉଛି ସିଏ ବି ରାଜି ହେଉନଥିଲେ କହୁଛନ୍ତି ନାଇଁ ମୋ ସମୟ ହେଉନି ତା ଖାଲି ବାଧ୍ୟ କରିକି ଏ ମୋର ଝିଅ ଛୁଆଟା ତ ପା ତେଣୁ ପା ପାଖରେ ଟ୍ୟୁସନ୍ ନାହିଁ ମାନେ ଦି କିଲୋମିଟର ଦୂରକୁ ନେଲା ବେଳକୁ ତା ବାବା ଭୁବନେଶ୍ୱରରେ ଚାକିରୀ କରିଛନ୍ତି ମୁଁ ଏଠି ମୁଁ ନେଇ ଛୋଟ ଛୁଆଟେ ନା ନବା ଆସିବା କରିବାକୁ ଟିକେ ଅସୁ ମୁଁ ତାଙ୍କୁ କହିଲି ସେଥିପାଇଁ ଅଧିକା ପଇସା ଯାହା ନେବେ ମୁଁ ପ ପଛେ ଦେବି କିନ୍ତୁ ଏଇ ବର୍ଷଟା କର ଆର ବର୍ଷକୁ ସ୍କୁଲ୍ ଯଦି ବଦଳା ହେଲା ତା ହେଲେ ଦେଖିବା ସେ ସେତେବେଳେ ଯଦି ସେ ସ୍କୁଲର କିଏ ଟିଚର୍ ପଢ଼ଉଥିବେ। ତାହେଲେ ଯଦି ତେଣୁ ଦେଖିବା ତାପରେ କିନ୍ତୁ ଏ ବର୍ଷଟା ଟିଉସନ୍ କର ବୋଲି ତାଙ୍କୁ ଜବରଦସ୍ତିଙ୍କୁ ମୁଁ କହିଲି କହିଲେ ସମୟ ହେଉନି ମୁଁ କହିଲି ଯେତେବେଳେ ସମୟ ହେଉଛି ଆସ।
ହ
ତାନେ ଆମ ଘରକୁ ତ ଆସିବ ତେଣୁ ଆମର ସହିତ କିଛି ଅସୁବିଧା ନାହିଁ ଯଦି ନ ଟାରେ ବି ଆସିବ ମୁଁ ରାଜି ଅଛି। ଆଉ ସେଥିପାଇଁ। ସେୟା ଆ
ତାପରେ ଦିଦି ଆଉ ଗୋଟେ କଥା କଣ କୁହନି ଛୋଟ ଛୁଆଙ୍କୁ ପଢେଇବାଟା ବି ଭାରି ମୁସ୍କିଲ। ସିଏ ପାଠରେ ବି ଯଦି ଧରିଦେଲେ ଯଦି ନ ଧରିଲେ ତ ସେମିତି ବସିଥିବେ ଗୋଟେ
ଏ ମୋ ଝିଅର ପାଠ ଭଲ ତାର ଆଁ ଉଁ ମାନେ ମୁଁ ହିଁ ପଢ଼ଉଥିଲି କେବଳ ମୋ ପୁଅଟା ଯେତେବେଳେ ଆଠ ମାସ ହେଇଗଲା ମୁଁ ଆଉ ବସି ପାରିଲିନି।
ହଁ।
ସେତେବେଳେ ମୁଁ ତାକୁ ଟ୍ୟୁସନ୍ ଦେଲି ନହେଲେ ଛୋଟରୁ ମୁଁ ହିଁ ତାକୁ ପଢ଼ାଏ। ଆଉ ଯେତେବେଳେ ଡେଲି ହଁ ଏବେ ବି ମୁଁ ତାକୁ ପଢଉଛି ଯେତେ ହଁ କାହିଁକିନା ମୁଁ କାହା ଭରସାରେ ପୁରା ଛାଡ଼ି ଦେଇ ପାରିବିନି ତେଣୁ ମାନ ଯେମିତି ମୁଁ ହଁ ସେମାନେ ପଢ଼େଇଲେ ବି କଣ ପଢ଼ୁଛନ୍ତି କଣ ନାହିଁ ସ୍କୁଲରେ କଣ ପଢ଼ା ହୋଉଛି ଟ୍ୟୁସନରେ କଣ ପଢ଼ାଇଛି କଣ ପାଠ ଦେଇଥିଲେ ନିଜେ ନ ଦେଖିଲେ ମା ଆଇଦ୍ର ବାପା ଯଦି ନ ଦେଖିଲେ ଛୁଆ ଢିଲା ପୁରା। ଆଜି କାଲି ଛୁଆ ଆଉ ସେଥି ସେଥିପାଇଁ ହଁ ତୋତେ ଦେଖିବାକୁ ପଡୁଛି ସବୁବେଳେ ପାଠ କରି ବସ ବସିଲା ମାନେ ମୁଁ ବସିଲି ସମୟ ଯେତିକି ମୋ କାମ ସାରିକି ବସି ପଡ଼େ ଦେଖିବା ପାଇଁ। ଆଉ ନହେଲେ ମୁଁ ବସିଥିଲି ଏଇ ପୁଅଟା ଯେତେବେଳେ ଜନ୍ମ ଡେଲିଭରି ପାଖ ହଁ ହଁ ହଁ ହଁ ହଁ ହଁ ଠିକ ଅଛି ହଉ ହଉ।
ହଉ ରଖୁଛି ଆଁ ହଉ।
ହଁ ହଁ ବାଏ।